ହଁ ଭଲ ଅଛି। ଆଉ ଆପଣ କେମିତି ଅଛନ୍ତି?
ଆଜ୍ଞା ଆଜ୍ଞା ବହୁତ ଭଲ ଅଛି କିନ୍ତୁ ଟିକେ ଖରା ହଉଚି ସେଇଥିପାଇଁ ସମସ୍ୟା ହଉଚି ଅସ୍ତବ୍ୟସ୍ତ ଲାଗୁଛି।
ଖରା ତ ପ୍ରବଳ ହଉଚି।
ଉଁ ହୁଁ। ହଁ କୁଆଡେ ଯାଇଥିଲେ ବୋଧେ କିଛି ଦିନ ତଳେ?
ହଁ ହଁ ହଁ ହଁ ମୁଁ ଯାଇଥିଲି ଟିକେ ବାବାଙ୍କୁ ନେଇକି ଯାଇଥିଲି ବିଶାଖାପାଟନା ବାବାଙ୍କର ଅ ଟିକେ ତାଙ୍କର ଅ କାଡ଼ିଆ ପ୍ରବ୍ ତାଙ୍କର ଟିକେ କାଡ଼ିଆକ୍ ପ୍ରୋବ୍ଲେମ୍ ହେଲା ତ ସେଇଟା ଟିକେ ଡିଟେକ୍ଟ ହେଲା।
ଆଚ୍ଛା।
ତ ସେ ହଁ ତ ସେଇଥିପାଇଁ ତାଙ୍କୁ ଏପଟ ସାଇଟରେ ମାନେ ଏଠି ହଁ ଭୁବନେଶ୍ୱର ନେଇଥିଲୁ, ସମ୍ବଲପୁର ନେଇଥିଲୁ ତ ଅଁ ସେଇଠି ଟିକେ ଏତେ ଏଁ ମାନେ ସାଟିସ୍ଫାଏ ଲାଗିଲାନି ଟ୍ରିଟମେଣ୍ଟ ତ ମ
ଆଚ୍ଛା।
ତାପରେ ଏଇନା ବିଶାଖାପାଟଣା ନେଇଥିଲୁ ତ ସବୁ ଦିନିଷ ଭଲ ଭାବରେ ପୁରା ଡାଇଗ୍ନୋସିସ୍
ଆଛା ବିଶାଖାପାଟଣା ରେ କଣ ସେ ଯଉ ପାଇଁ ଭ
ହଁ ଅଁ କାଡ଼ିଆକ୍ଟ ପାଇଁ ହଁ ଟ୍ରିଟମେଣ୍ଟ ଭଲ କରୁଛନ୍ତି ଆଉ ତାପରେ କଣ କହିଲେ ମାନେ ଆମ ନର୍ମାଲି ଦେଖିବେ ଟିକେ ଯଦି କେଉଠି ବ୍ଲକେଜ ଅଁ ଜଣାପଡ଼ିଲା ତ ଏପଟ ସାଇଟ ଡକ୍ଟର ସାଙ୍ଗେ ସାଙ୍ଗେ କହୁଛନ୍ତି ନାଇଁ ତାଙ୍କୁ ତୁମେ ସର୍ଜରୀ କରିଦିଅ। କିନ୍ତୁ ସେପଟେ ସେଆ ନାହିଁ ମୁଁ ଯେତିକି ଦେଖିଲି ସେପଟେ ଏ ମାନେ ପୁରା ଭଲ ଭାବରେ ଡାଇଗ୍ନୋସିସ୍ କରୁଚନ୍ତି ଯଦି ସେତେ ସିଭିଅର୍ କଣ୍ଡିସନ୍ ଥିବ ତାହେଲେ ତ ସେମାନେ ଅ ଅପରେସନ ପାଇଁ ସାଜେଷ୍ଟ କରୁଚନ୍ତି ନହେଲେ ମାନେ ମେଡ଼ିସିନ ରେ ହିଁ ମେଡ଼ିସିନ ଖାଅ ମେଡ଼ିସିନ କ୍ୟୋର ହୁଅ କହୁଚନ୍ତି ଆଉ ଲାଇଫ ଷ୍ଟାଇଲଟାକୁ ସେମାନେ ଚେଞ୍ଜ କରଉଚନ୍ତି ମାନେ କଣ ଖାଇବା ଦର କଣ ନାଇଁ କେମିତି ପଥି ରେ ରହିବ ମାନେ ଏଇସବୁ ଜିନିଷ ଗୁଡ଼ା ବତଉଛନ୍ତି।
ଆଜ୍ଞା ଦେଖନ୍ତୁ ହୃଦ ରୋଗ ହଉଚି ଗୋଟେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ମାନେ ଗୋଟେ ଲୋକଙ୍କର ମାନେ କାର୍ଯ୍ୟ ଦକ୍ଷତାକୁ ପୁରା ପ୍ରଭାବିତ କରେ ଆଉ ହଇରାଣ କରିଦିଏ ଆପଣଙ୍କୁ।
ଯଦି ଠିକ ସମୟ ଚିକିତ୍ସା ଯଦି ନ ହେଇ ପାରିବ ଏ ଆହୁରି ଏଇଟା ପୁରା ମାରାତ୍ମକ ହେଇଯିବ।
ହଁ ନାଇଁ ସେଇ ଦିନିଷ ପା ମୁଁ ସେ କଣ କହିଲେ
ସମସ୍ୟା କଣ କଣ ହୁଏ ହୃଦଘାତରେ?
ଅଦ ସେଇଟା ହଉଛି ମା ମାନେ ଯେତିକି ବାବାଙ୍କର ଆରମ୍ଭ ହେବା ଦିନ ଠୁ ମୁଁ ଯେତିକି ଲକ୍ଷ୍ୟ କରିଛି। ତ ପ୍ରଥମେ ତ ଥକ୍କା ଲାଗେ ମାନେ ଆପଣ ଆଉ କାମ ବି ସେତେ କରିନଥିବେ ଆଉ ବହୁତ ଥକା ଥକା ଲାଗିବ ଟିକେ ବାଟ ଚାଲିଥିବେ। କି ନା ଦେହରୁ ମାନେ ନର୍ମାଲି ତ ଆମର ଦେହରୁ ଯେତିକି ଝାଳ ବାହାରେ ଗୋଟେ ଗୋଟେ ମଣିଷର ଟିକେ କିଛି କାମ କଲେ କି ଗ ଆମର ମ ମାନେ ଏନଭାଇରମେଣ୍ଟର ଟେମ୍ପରେଚର୍ ବଢ଼ିଗଲେ ତ ଝାଳ ତ ବାହାରେ ସ୍ୱାଭାବିକ କଥା। କିନ୍ତୁ ଉଁ ସିଏ ସ୍ୱାଭାବିକ ଠାରୁ ଅଧିକା ଝାଳ ବାହାରେ। ତ ସେଇଟା ହଉଛି ତାର ସବୁ ଲକ୍ଷଣ। ଆଉ ଯେ ମ ଏମିତି ବସିଥିବେ ବହୁତ ସମୟ ବସିଥିଲେ। ଛାତିଟା ଟିକେ ଜାକି ହେଇଗଲେ ତ ଆମର ଯୋଉ ହାଡ଼ଟା ଅଛି ନାଁ କି? ମାନେ ଯ ତଳକୁ ଯୋଉ ମାନେ ପଞ୍ଜରା ହାଡ଼ଟା ଯୋଉଟା ତ ସେଇ ତଳ ପାର୍ଶ୍ ହଁ ସେଇ ପାଖରେ ଟିକେ ପେନ୍ ହୁଏ ଆଉ ତ ମାନେ ଏଇ ଏଇ ଭଳିଆ ଟିକେ ସମସ୍ୟା ଦେଖାଯାଏ ଆଉ ଯେ ତ ସେଇ ସବୁ ଜିନିଷ ଯେତେବେଳେ ଜଣାପଡ଼ିଲା ତ ଆମେ ଯାଇକି ଦେଖ ଖେଲୁ ଯେ ଏସବୁ କାହିଁକି ହଉଛି ତ ସିଏ ତାଙ୍କର ସବୁ ଯାହା ଅ ମାନେ ବେସିକ୍ କ ଇଏ ଗୁଡ଼ାକ କଣ ତ ଉଁ ଟେଷ୍ଟ ଗୁଡ଼ାକ କଲେ। କଲା ପରେ ତାପରେ ସେଇଠୁ ଜଣାପଡ଼ିଲା ଯେ ନାଇଁ ସେଇଟା ମାନେ ଟିକେ ରୁଦ୍ରକ ମାନେ ଭୁ ଭୁବନେଶ୍ୱର ଫାଷ୍ଟ ନେଇଥିଲୁ ସେଠି କହିଲେ କି ଟିକେ କାଡ଼ିଆକ ପ୍ରୋବ୍ଲେମ୍ ଦେଖାଉଚି ତାପରେ ସେଇଠୁ ଗୋଟେ ତାଙ୍କର ଅଛି। ହଁ ମାନେ ବେଶୀ ହଉନଥିଲା ଅଳ୍ପ ଅଳ୍ପ ଏମିତି ଚାଲିଲେ ହିଁ। ବାବା ପ୍ରତ୍ୟେକ ଦିନ ସିଏ ତାଙ୍କର ସକାଳୁ ଉଠ। ହେଲେ ମର୍ଣ୍ଣିଂ ୱାକ ଯାଆନ୍ତି ଆଉ ତ ଘରେ ବି ଟିକେ ଏକ୍ସରସାଇଜ୍ ମଧ୍ୟ କରନ୍ତି ହେଲେ ତାଙ୍କର ବଡ଼ିରେ ବ। ସେ ଝାଳ ହିଁ ବାହାରେ ତାପରେ ସେଇଠୁ ଏମିତି ଟିକେ ଟିକେ ଯେତେବେଳେ ବଥା ହେଲା ଦେଖେଇଲା ବେଳେ ଡକ୍ଟର। କହିଲେ କି ମାନେ କାଡ଼ିଆ ପ୍ରୋବ୍ଲେମ୍ ମାନେ ଡିଟେକ୍ଟ ହଉଛି। ଆଉ ତ ତାଙ୍କର ଗୋଟେ ଅଛି ଟ୍ରିଟମେଣ୍ଟ ଗୋଟେ ଏନ୍ଜିଓ ଗ୍ରାମ୍ କହୁଛନ୍ତି ମାନେ ସେ। ଏଟା କଲେ ହଁ। ତ ସେଇଟା କଲେ ପୁରା ଏକୁରେଟ୍ କଣ ହେଇଛି କେତେ ଦୂର ହେଇଛି ସେଇଟା ଜଣାପଡ଼ିଯାଏ। ତ ସେଇ ଜିନିଷ ଟା ଯେତେବେଳେ କଲେ। ସେ କହିଲେ କି ସିକ୍ସଟିରୁ ସେଭେଣ୍ଟି ପରସେଣ୍ଟ। ଯୋଉ କ୍ୟାଲସିୟମ୍ ଡିପୋଜିଟ୍ ହେଇଯାଇଛି ଯୋଉଟା ଆମର ଆମର ଶିରା ଆଉ ଧମନୀ ଦିଟା ଅଛି ନା।
ଆଚ୍ଛା।
ହଁ ତ ସେଇ ଧମନୀରେ ଯୋଉ କ୍ୟାଲସିୟମଟା ଡିପୋଜିଟ୍ ହେଇଛି।
ଓ ହୋ ଆପଣଙ୍କର ସେ ଯୋଉ ଟେଷ୍ଟ କଲା ପରେ ତାକୁ ଯୋଉଟା ଧମନୀ। ଯୋଉ ଧମନୀ ବନ୍ଦ ଥିବ ବୋଧେ ଯେତିକି ମୁଁ ଜାଣିଛି ବନ୍ଦ ଥିବା ଧମନୀକୁ ଗୋଟେ। ଖୋଲିିଯିବା ପାଇଁ ମାନେ ତାକୁ ଇଏ ଓପନ କରିବା ପାଇଁ ଗୋଟେ ଷ୍ଟେଣ୍ଡ ବସାଯାଏ ସେଠି।
ହଁ ହଁ ସେ ଯୋଉ ଷ୍ଟେଣ୍ଡ ବସାଯାଏ ନି କି ସେଇ ଜିନିଷ। ହଁ ତ ସେଇ ଜିନିଷଟା କହିଲେ ଏଠି ମାନେ ଡକ୍ଟର କହିଲେ କି ସେଇଟା କରିବାକୁ ପଡ଼ିବ। ଆଉ ତ ଏଇ ଯୋଉ ସିସ୍। ଷ୍ଟିରୁ ସେଭେଣ୍ଟି ପରସେଣ୍ଟ ଯୋଉଟା ଯୋଉ କ୍ୟାଲସିୟମଟା ଡିପୋଜିଟ୍ ହେଇଛି। ସେ ଜିନିଷ ଗୁଡ଼ା ମାନେ ସେଇଟା ବା ବାହାର କରିଦେବା ବାହାର କରିକିନା ସେ ମାନେ ବାହାର। କରିବା କଣ ସିଏ ସେଇଟାକୁ ଯୋଉ ବ୍ଲକେଜ୍ ହେଇଛି ସେଇଟାକୁ ଓପେନ କରିବ କରିକି ସେଇ ସେଇ ଷ୍ଟେନଟା ସେଥିରେ ବସାଯାଏ। ତ ମୁଁ ଯେତେବେଳେ ତାଙ୍କୁ ପଚାରିଲି ଯେ ଏଇ ଜିନିଷଟା ଆକ୍ଚୁଆଲି ହୁଏ କାହିଁକି। ମାନେ ଏଇ ଯୋଉ କ୍ୟାଲସିୟମ୍ ଡିପୋଜିଟ୍ ହଉଛି କି କାହିଁକିନା ଆଜିକାଲିକା ଦେଖିଥିବେ ମାନେ। ସର୍ଭେରୁ ବି ଜଣାପଡ଼ିଛି ଯେ ଉଁ ଏଁ ଏବେ। ଆଜିକା ଡେଟେରେ ହୃଦରୋଗ ସମସ୍ୟା ବହୁତ ଜଣଙ୍କୁ ଦେଖାଯାଉଛି। ଆଉ ସେଇଥିରେ ହିଁ ବହୁତ ଜଣଙ୍କର ମୃତ୍ୟୁ ହଉଛି ତ ସେଇଠୁ ମୁଁ। ହଁ ମୁଁ ଯେତେବେଳେ ଡକ୍ଟରଙ୍କୁ ପଚାରିଲି ଯେ ଏ ଜିନିଷଟା ହେଉଛି କଣ ପାଇଁ। ତ ସେ କହିଲେ କି ପ୍ରଥମ କଥା କୌଣସି ମାନେ ହୃଦ ରୋଗୀ ଯେଉଁମାନେ। ତାଙ୍କୁ ଏଇ ଯୋଉ ସମସ୍ୟାଟା ଦିନେ କିମ୍ବା ଦି ଦିନରେ। ହୁଏନି କି ଛଅ ମାସ ବର୍ଷରେ ଏଇଟା ହୁଏନି ଏଇଟା ବହୁତ ବର୍ଷର ଗୋଟେ ଜିନିଷ ମାନେ। ଏବେ ଯେଉଁ ବାବାଙ୍କର। ଷାଠିଏରୁ ସତୁରିୀ ପ୍ରତିଶତ ଯେଉଁଟା ଯେଉଁ କ୍ୟାଲସିୟମଟା ଡିପୋଜିଟ୍ ହେଇଛି। ସେ କହିଲେ କି ଏଇଟା ପାଖାପାଖି ହେଉଛି ଆଠ ଦଶ ବର୍ଷ ହେଲାଣି ମାନେ। ଆଠ ଦଶ ବର୍ଷ ହେଲାଣି। ଏ ଜିନିଷଟା ଟିକେ ଟିକେ ଟିକେ ଟିକେ ହେଇ ହି ଆଜିକି ଏତିକି ଜିନିଷ ଏତିକି ବାଟ ହେଲାଣି। ତ ସେଇଟା କଣ ହୁଏ। ଯଦି ଗୋଟେ ମଣିଷ ମାନେ ଭଲସେ ନ ଶୁଏ ମାନେ ତାର। ଯେ ଆମର ଅଛି ନା ତମେ। ମିନିମମ୍ ପାଞ୍ଚ ଘଣ୍ଟାରୁ ଛଅ ଘଣ୍ଟା ଶୋଇବା କଥା ତ ଯଦି ସେ। ଯେତିକି ନିଦ ନହେଲା ତାହେଲେ ଆମର ବଡ଼ିର ସବୁ କାମ ହେଉଛି ହର୍ମୋନ୍ ଉପରେ। ରହିଲା ତ ଯୋଉ ହରମୋନ୍ଟା ଶ। ଡିକସନ୍ ହେବ ତମର ସ୍ଲିପ୍ ମାନେ ନିଦଟା ଠିକ୍ ସେେ ହେଲାନି। ହେଲାନି ମାନେ ସିଏ କେଉଁ ହରମୋନ୍ ଗୋଟେ ସେଇଟା କହିଲେ ମୁଁ ଟିକେ। ଟିକଏ ସେ ନାଁଟା ମନେ ରଖିନି ତ ସେ ହର୍ମୋନ୍ଟା ଯେଉଁ ସିକ୍ରେସନ୍ ହୁଏ। ସିଏ କଣ କରେ କି ତମର ସବ ସବୁ ଜିନିଷକୁ ସ୍କୁଇସ୍ କରିଦିଏ ମାନେ ଯେଉଁଟା ଯେତିକି ରହିବା କଥା ସେତିକି ରହେନି ସେ ସ୍କୁଇସ୍ କରିଦିଏ। ତାପରେ ଯେଉଁଟା କଣ ତ ଆମର ଖା ନା ମାନେ ଖାନାପିନା ଉପରେ ବି ରହିଲା। ତମେ ଯଦି ବେଶୀ ତେଲ ମସଲା ଜାତୀୟ ଜିନିଷ ଖାଉଛ ଆମିଷ ବହୁତ ଖାଉଛ ଆମିଷ କଣ କରେ ରକ୍ତଟାକୁ ମୋଟା କରିଦିଏ ଆଉ ମିଠ ମିଠା ଜାତୀୟ ଜିନିଷ ବେଶୀ ଖାଉଛ ତ ସିଏ ବି ରକ୍ତକୁ ମୋଟା କରିଦିଏ। ତ ରକ୍ତ ମୋଟା ହେଇଗଲେ ସେ ତ
ଆପଣଙ୍କ କଥା ଅନୁଯାରେ ଯଦି ଆମେ ହୃଦୟକୁ ଦୂରେଇ ରହିବାକୁ ଚାହିବା। ଆମେ ଆମିଷ ତେଲ ମସଲା ଯୁକ୍ତ ଖାଦ୍ୟରୁ ଦୂରେ ରହିବାକୁ ପଡିବ ପୁ ମାନେ ସୁଷମ ଖାଦ୍ୟ ଖାଇବାକୁ ପଡିବ।
ହଁ ହଁ ହଁ ଆଉ ତା ସହିତ ତା ତା ସହିତ ନିଦ ବି ନିଦ ବି ଠିକ୍ ଭାବରେ ହେବା ଦରକାର। ମାନେ ଆଜିକାଲିକା ଆପଣ ଦେଖୁଥିବେ? ଲୋକଙ୍କର ଏଭଳି ଲାଇଫଷ୍ଟାଇଲ ହେଇଗଲାଣି ରାତି ଗୋଟେ ଦିଟା ପର୍ଯ୍ୟନ୍ତ ତ ମୋବାଇଲ ଲ୍ୟାପଟପ୍। ଚଲେଇଥାଉଛନ୍ତି ତାପରେ ଶୋଇବେ ଅଧ ରାତିରେ। ଆଉ ସକାଳୁ ଉଠିବେ ନଅଟା ଦଶଟା ଏଇଭଳିଆ। ତ ଗୋଟେ ଏଇଟା ଯେଉଁ ସ୍ଲିପିଙ୍ଗ ସାଇକେଲଟା ଠିକ୍ ନୁହେଁ ମାନେ ଆମର ପୁ ପୁ ପୁ ପୁରୁଣା କାଳର ଲୋକମାନେ କେମିତି ସେମାନେ ଜଲ୍ଦି ଶୋଇପଡ଼ନ୍ତି ନଅଟେ ଦଶଟାରେ ଶୋଇପଡ଼ିବେ ଆଉ ସକାଳୁ ଚା ମାନେ ଭୋର ଚାରିଟା ପାଞ୍ଚଟା ବେଳେ ସେମାନେ ଉଠି ପଡ଼ିଥିବେ। ତ ସେଇଟା ହିଁ ହେଉଛି ଆକ୍ଚୁଆଲ୍ ମାନେ ଶୋଇବା ସମୟଟା।
ତାଙ୍କ କ୍ଷେତ୍ରରେ ଯୋଉ ଷ୍ଟଣ୍ଡ ପଡିିବା କଥା ଯୋଉ ହେଲା ଆପଣଙ୍କର ବାଇପା ସର୍ଜରି ଆଉ ଏଜି୍ ଯଉଟା ହଉଛି।
ନାଇଁ ନାଇଁ ସିଏ ମନା କଲେ ମାନେ ସେଇ ଜିନିଷ ପୁରା ଏଠି ଯେତେବେଳେ ଭୁବନେଶ୍ୱରରେ ଆ ସମ୍ବଲପୁରରେ ଡକ୍ଟର କହିଲେ ଯେ ଏଇଟା ମାନେ କରିବାକୁ ପଡ଼ିବ ଏ ଯୋଉ ମାନେ ଷ୍ଟାଣ୍ଡ ଲଗେଇବାକୁ ପଡ଼ିବ। ହେଲେ ଆମେ ଯେତେବେଳେ ବିଶାଖାପାଟଣା ଗଲୁ ଗଲା ପରେ ଡକ୍ଟର ଆମର ଫାଷ୍ଟ କିଛି ଚେକ୍ କରିନଥିଲେ ସବୁ ରିପୋର୍ଟ ଗୁଡ଼ା ଦେଖିଲେ। ତ ରିପୋର୍ଟ ଦେଖି ସାରିକି କହିଲେ କି କିଛି ସର୍ଜରୀର ଆବଶ୍ୟକ ନାହିଁ ତମେ ଫାଷ୍ଟ ମେଡ଼ିସିନ ଖାଅ ସିଏ ଗୋଟେ ମେଡ଼ିସିନ ଦେଲେ ଯୋଉଟାକି ରକ୍ତକୁ ପତଳା କରିବ। ତାପରେ ସେ ମେଡ଼ିସିନ ଟା ଆମେ ମାନେ ବାପା ଖାଇଲେ। ଆମେ ତିନି ମାସ କମ୍ପ୍ଲିଟ୍ ହେଲା ପରେ ଏବେ ପୁଣି ଯାଇଥିଲୁ। ପୁଣି ଯେତେବେଳେ ଗଲା ପରେ ସେ ଟୋଟାଲ୍ ପୁରା ବ
ତମ ବାପାଙ୍କର ଧୁମ୍ର ପାନ ଯେମିତି କିି ଆଉ କିଛି ମାନସିକ ଚାପ ନଉଥିଲେ କି।
କିଛି ବି ନାହିଁ। କିଛି ବି ନାହିଁ। ତ ମାନେ ସେଇ ସେଇ ଜିନିଷ ଟା ହିଁ ଡକ୍ଟର କହିଲେ ମାନେ ସେଇଟା ହେଉଛି ସବୁଠୁ ବଡ଼ ପ୍ଲସ୍ ପଏଣ୍ଟ। ମାନେ ଯୋଉମାନେ ବି କିଛି ବି ନିଶା ଦ୍ରବ୍ୟ ବ୍ୟବହାର କରନ୍ତି। ସେମାନଙ୍କ କ୍ଷେତ୍ରରେ ହୃଦ୍ ରୋଗ ଗ ସମସ୍ୟା ଦେଖାଯିବା ଅନେଶତ ପ୍ରତିଶତ ମାନେ କ ହଁ, ତ ତାପରେ। ଏବେ ଯୋଉ ଏବେ ଯୋଉଟା ସବୁ ଟେଷ୍ଟ ହେଲା ଟେଷ୍ଟ ହେଲା ପରେ ଡକ୍ଟର କହିଲେ କି ନାଇଁ ବ୍ଲକେଜ୍ ଅଛି। କିନ୍ତୁ ସେତେ ମାତ୍ରାରେ ବି ନାହିଁ ଯୋଉଥିପାଇଁ କି ଷ୍ଟେନ୍ ଲଗେଇବା ବଡ଼ପା ତମେ ସେ ମେଡ଼ିସିନ ହିଁ ଖାଅ।
କଥା କହୁଛନ୍ତି ଭଲ ହେଲା ଦିଦି ଏବେ ଓଡିଶାରେ ସେଠ ବିଶାଖାପାଟଣା ଆପଣ ବିଶାଖପାଟଣା ଟା ସୁଦୁର ଗଲେ ଠିକ ଅଛି। ସେ ଦ୍ଵାରା ଯାହା ଦ୍ଵାରା ଡକ୍ଟର ମଧ୍ୟ ସଠିକ ରୋଗ ଟାକୁ ଚିହ୍ନି ପାରିଲେ ଏବଂ ସଠିକ ଆପଣଙ୍କୁ ଔଷଧ ଦେଲେ। ଆପଣ ସେ ବାପାଙ୍କୁ କୁହନ୍ତୁ ମୁଁ ଯେତିକି ଜାଣିଛି ଓଜନ ନିୟନ୍ତ୍ରଣ କରିବାକୁ ପଡିବ। ମାନସିକ ଚାପରୁ ମୁକ୍ତି ହେବାକୁ ପଡିବ।
ବାପାଙ୍କର ଏବେ ଚାରି ମାସରେ ତାଙ୍କର ଦଶ କିଲୋ ୱେଟ୍ କମିଛି।
ନା ସେଇଟା ସେଇଟା ନିହାତି ଆବଶ୍ୟକ ଆଉ ନିଦ୍ରରେ ପ ପ୍ରଯ୍ୟାପ୍ତ ନିଦ୍ରା କମ କେମିତି କଣ ଠିକଠାକ ନିଦ୍ରା ଯେମିତି ଆସିବ।
ହଁ, ହଁ, ନାଇଁ ଏବେ ସେ ଏବେ ସେ ସଫିସେଣ୍ଟ ଶୋଉଛନ୍ତି ବି ତାଙ୍କର ଅଲଟ୍ରାସାଉଣ୍ଡ ବି ହେଲା ଯେ ମାନେ ତାଙ୍କର ଅଲଟ୍ରାସାଉଣ୍ଡରେ ଡକ୍ଟର ଦେଖିକି ଖୁସି ହେଇଗଲେ ଯେ ଏ ଏଇ ବୟସରେ ମାନେ ତାଙ୍କର ସବୁ ସିଷ୍ଟମ୍ ପୁରା ଠିକ୍ ଅଛି। ତ ସେଇ ଜିନିଷଟା ବି ଖୁସି ଲାଗିଲା ଯାହା ହଉ କିଛି ଅପରେସନ୍ ଦରକାର ପଡ଼ିଲାନି ମେଡ଼ିସିନରେ ହିଁ ସେ ସୁସ୍ଥ ସୁସ୍ଥ ହେଇଯିବେ।
ଆମେ କହୁନୁ ଯେ ଟି ମାନେ। ଯଦି ଆପଣ ଚିକିତ୍ସା ପୂର୍ବରୁ ଆମେ ଯଦି ପ୍ରତିଷେଧ ମୂଳକ ଜିନିଷ ନେବା
ତେବେ ଆମ ପାଖ ସେଇଟା ଭଲ। ଚିକିତ୍ସା କଥା କାମ ତାହା ବି ପ୍ରତିଶତ ମୁଁ ଜିନିଷ
ଆଉ ସମସ୍ତେ ହିଁ ମାନେ ପୂର୍ବରୁ କିଛି ବି ଦେହରେ କିଛି ବି ଅସୁବିଧା ଜଣାପଡ଼ୁଚି ନା ମୁଁ ତ କହିବି ସାଙ୍ଗେ ସାଙ୍ଗେ ଆମେ ଡକ୍ଟରଙ୍କୁ କନସଲଟ କରିକି ସାଙ୍ଗେ ସାଙ୍ଗେ ଆମେ ତାର ଚିକି ଚିକିତ୍ସା ଆରମ୍ଭ କରିଦେବା ଟା ହିଁ ଭଲ।
ଆଜ୍ଞା! ଆଜ୍ଞା! ଆମେ ପ୍ରତିସୁଧ ମୂଳକ ସମାଧାନ କଲେ ସେଟା ଆଉ ଟ୍ରିଟମେଣ୍ଟ ଆବଶ୍ୟକତା ପଡିବ ଯା ଏଥିରେ କରନ୍ତୁ ଧ୍ୟାନ ଦିଅନ୍ତୁ ବାପାଙ୍କର।
ହଁ ହଁ
ଆପଣମାନେ ଅନୁଭବ କରି ସେୟାର କଲେ। ତମ ଆମେ ମଧ୍ୟ ସେଥିପାଇଁ ସଜାଗ ହେଇକି
ହଁ ହଁ ନିଶ୍ଚିତ ନିଶ୍ଚିତ ଧନ୍ୟବାଦ।